ହ୍ୟାଲୋ।
ହଁ।
କଣ କରୁଛୁ?
ସାଙ୍ଗ କଣ କରଥିଲ ମୁଁ ଶୋଇଥିଲି
ଆଉ ରଜ ପାଇଁ ସବୁ କିଣିକି ନେଇକି ପଳେଇଆସି ନା।
ନା ତୁ କିଣିକି ନେଇ ପଳେଇ ଆସିଛୁ ମତେ ନେଲୁନୁ।
ହ ମୁଁ ଆଜି ଯାଇଥିଲି ମୋ ବାପାଙ୍କ ସହିତ ନେଇକି ଆସିଥିଲି ତୋ ପାଇଁ ବି ଗୋଟେ ଜିନିଷ ଆଣିଛି।
ମୋ ପାଇଁ କୋଉ ଜିନିଷ ଆଣିୁଛୁ ଟିକେ କହିଲୁ?
ଦି ଜଣ ସେ ପିନ୍ଧିବା କାନ ଫୁଲ ହାତର ଚୁଡି
ହୁଁ ହୁଁ।
ମୁଁ ଯାଇ
ମୋ ମା ଯିବେ ଆଜି ବାପା ସାଙ୍ଗରେ ମୋ ପାଇଁ ରଜ ଡ୍ରେସ ଆଣିବା ପାଇଁ।
ହଁ ତୁ କଣ ଆ ବୋଉ
ମୁଁ ଭାବୁଛି ଡ୍ରେସ ଫିସ୍ ଟା ନେବି ତ ସେଟାକୁ ଡିଜାଇନ କରିବି ସେଟା କେତେ ଦିନ ହେଲାଣି କହିଲିଣି ସେଟା ଯାଉନାହାନ୍ତି ଆଜି ତାଙ୍କୁ ପଠେଇବି। ଯାଅ ମୋର ନେଇକି ଆସିବ।
ହଁ ଭଲ ତୁ ବି ସେଇଆାନି ମୁଁ ବି ଡ୍ରେସ ଟାଣିଛି ଦି ଜଣ ମ୍ୟାଚିଂ କରିକି ପିନ୍ଧିବେ।
ତମେ ତ ଯିବ।
କଠା ପଠା ଜବରଦସ୍ତି ଖେଲିପିକ ବିଦଳ।
ପେଲି ମେଲିିକି ବିନ୍ଧା କରିଦେବ।
ମଁ ଲି େଲିକ ସିଧା କରେ ତ ଯାଣ ହେଇକି ଆସିବ। କମରା ଯାହା ଡ୍ରେସ ନେଇକି ଆସିବେ ତାପରେ ଯାହା କଥା ହବ।
ହଁ ମୁଁ ରାଗି ଗଲିଣି ରଜ ଆଉ କେତେ ଦିନ ହେଲାଣି ମୁଁ ଡ୍ରେସ ଆଣୁନାହାନ୍ତି। ଜମା ବି ମୁ ଷ୍ଟେସନାରୀ ବି ସପ ପିଂ କରନି ଆଜି ମୋ ସାଙ୍ଗରେ ଯିବ ମୁ ଟେସନାରୀ ସପିଂ କରି ନେଇକି ଆସିବି ଉ।
ହଁ ଭଲ ଭଲ। ଆ ମୁଁ ତତେ ଦେଇଦେବି ତୁମର ସିଲେଇ କରିକି ଦବୁ ତୁ ତ ଶିଖି ଯାଉଛୁ ଆଉ କଣ।
ହଁ ମୁଁ ଶିଖି ଯାଇଛି ସିଲେଇ କରିଦେବି ଯୋଉ ଡିଜାଇନ ଟା ଦେବୁ ତୁ ଗରାରା କୁର୍ତ୍ତ କଣ ସିଲେଇ କରିବୁ ସେ ଦେଇଦେବି ମୁଁ ସିଲେଇ କରିଦେବି।
ହଁ। ମୁଁ ସବୁ ଦେଇଦେବି ଅସ୍ତ୍ର ଦେଇଦେବି ଲେସ୍ ଦେଇଦେବି କୋଉଠି ଲଗେଇବୁ ସେଟା ବି କହିଦେବି। ତେ ସିଲେଇ କରିଦବୁ।
ହୁଁ ମୁଁ ଜାଣିଛି ନା ମୁଁ ଆଜି ସେଣ୍ଟର ଯାଇଥିଲି ସେଣ୍ଟର ଆମେ ଆମେ ସାଙ୍ଗମାନେ ରୁ ତୁ କାହିକି ଗଲୁନୁ ଆଜି ସେଣ୍ଟର।
ଗଲିନି ତୁ ଡାକିଲୁନି ତୁ ପଳେଇଲୁ ଏକା ଏକା ମୁଁ ଆଉ ଗଲିନି ରାଗିକି।
ମୁଁ ଆଉ ଗୋଟେ ସାଙ୍ଗକୁ ନେଇକି ପଳେଇ ଯାଇଥିଲି ତା ସାଙ୍ଗରେ ଆମେ ବହୁତ ମଜା ଜା କଲୁ, ଆଇସ୍କ୍ରିମ ଖାଇଲୁ ଆମେ ଗୁପଚୁପ ଖାଇଲୁ ଆମେ ଚାଟ ଖାଇଲୁ, ଆ ଯାଇକ କି ଆମେ ସେଣ୍ଟର ରେ ମ୍ୟାମ ସାଙ୍ଗରେ କେତେ କଥା ହେଲୁ ମୁ ଟାଇପିଙ୍ଗ କଲି। ବହୁତ ମଜା ଆସିଲା।
ହଁ ତୁ ମତେ ତ
ଅ ଆହୁରି ମୋର ସାଙ୍ଗ ମାନେ କେତେଟା ହେଇଗଲେ ସାଙ୍ଗ।
ହଁ ତୁ ମତେ ତ ନେଇକି ଯାଇନୁ। ଆଉ ସବୁ କଥା କହିକି ମତେ ଜେଲସ୍ କରଉଛି ନା।
ହଁ।
ରହିତା ମୁଁ ବି ତତେ ଛାଡ଼ିକି ଯିବି ଦିନେ ନା ଦିନେ।
ନା ନା ତୁ ମତେ ଏତେ ଖା ନା।
ଚାଲ୍ କୋଉ ଦିନ ଆମେ ସାଙ୍ଗ ହେଇକି ଯିବା। ହଁ ତ ଲେଗ୍ ପିଶ ଟା ଖାଇବି ମୁଁ।
ଖାଇଦିଏ।
ଆମ ଏଠି ବାହାଘର ଅଛି ଗୋଟେ ଝିଅ ଆସିବ ମୁଁ କହୁଛି ମୋତେ ମେହେନ୍ଦୀ ଲଗେଇଦବ ମୋର ଗୋଟେ ସିଷ୍ଟର ଅଛି ତାକୁ ବି ଲଗେଇବା ସେ ସେ ବଢିଆରେ ଲଗେଇବା ଶିଖି ଯାଇଛି। କାଲି ମୋ ଦିଟା ଭାଉଜକୁ ମୁଁ ଆଉ ମୋ ସିଷ୍ଟର ଲଗେଇଲେ।
ହଁ ଭଲ ଆ।
ହୁଁ, ତୁ ବି ଶିଖିଛୁ ନା ମେହେନ୍ଦୀ ଲ
ସେମିତି ଆଉ।
ଆଉ ମେହେନ୍ଦୀରେ କଣ ଭୁତୁଣୀ ତିଆରି କରିଦଉଛୁ?
ହଁ, ଭୂତ ଗଛ। ମଣିଷ ମୁଣ୍ଡ।
ଏ ସବୁ, ଏଇ ସବୁ ତିଆରି କରୁଛି ତୁ ଆସିକି। ତୁ କାହିଁକି ବସିଥିଲୁ, ତୁ ଠିଆ ହେଇଯା।
ଏ ଠିଆ ହେବି ମୋ ଗୋଡ ବିନ୍ଧିବ।
ଆ ଗୋଡ ବିନ୍ଦୁତା ମୋ ସାଙ୍ଗରେ ଯେତେ ଦିନ ଯେତେ ଦେରି ପର୍ଯ୍ୟନ୍ତ ତୁ କଥା ହେବୁ ସେତେ ଏଥି ପର୍ଯ୍ୟନ୍ତ ତୁ ଠିଆ ହେଇଯା, ମୁଁ ଶୋଇବି ତୁ ଠିଆ ହେଇଯା। ମୁଁ ଯେବେ ଠିଆ ହେଇବି, ତାପରେ ତୁ ବସିବୁ।
ହଁ ହଁ ମୁଁ କହିଲି ତୁ ବି ଠିଆ ହୋ।
ତୁ କହିଲି ନା ନା ମୁଁ ଜମା ଠିଆ ହେବିନି, ମୁଁ ପୁରା ଆରାମ ଗଦିରେ ଶୋଇଛି।
ମୁଁ ମାରିବି ବି ଜାଣିଛୁ ନା।
କଣ?
ମତେ ଡାକିବୁ ନା, ରଜରେ ତମ ଘରକୁ ଡାକିବୁ ନା?
ନା ଜମା ଡାକିବିନି ତତେ।
କ ପାଇଁ?
ତୁ ସବୁ ଜିନିଷ ମୋର ଖାଇଦବୁ ତୁ ମୋଟିଟା ତୁ ସବୁ ଜିନିଷ ମୋର ଖାଇଦବୁ ମୁଁ ତତେ ଜମା ଡାକିବିନି ମୁଁ ଆଉ ଦି ତିନିଟା ସାଙ୍ଗକୁ ଡାକି
ତୁ ମତେ ଏମିତି କହୁଛୁ।
ହଁ ହଁ ମୁଁ ତତେ ଏମିତି ହଉଛି ନା। ନ ହେଲେ କିଛି ଆସିଯିବୁ କିଛି ଖାଇ
ମୁଁ ସବୁ ଖାଇଦେବି। ମୁଁ ସବୁ ଖାଇଦେବି ଏତେ ଖାଇ ନଥାନ୍ତି କିନ୍ତୁ ଏତେ ସବୁ ଖାଇବି।
ମୁଁ ତତେ କିଛି ଦେବିନି ତୁ ମୋର ସବୁ ସରିଦବୁ ମୁଁ ରାଗି ରାତି ରେ କଣ ଖାଇବି କାଲି କଣ ଖାଇବି? ମୁଁ ରଖିବି ନା ପିଠା ସବୁ ମୁଁ ଦି ତିନି ଦିିନ ପରେ ଖାଇବି। କଣ?
ହଁ ମୁଁ ଯିବି ସବୁ ଖାଇଦେବି।
ମୁଁ ପିଠା ସବୁ ରଖି ମୁଁ ତ ଦେବିନି ତତେ ଖାଇବା ପାଇଁ ବିଲକୁଲ ଦେବିନି।
ମୁଁ ତ ଖାଇବି ତୁ ଦବୁ କଣ ପାଇଁ ମୁଁ ନୁଚେଇ ସବୁ ଖାଇଦେବି।
ତୁ କଣ ରକ୍ଷାସୀ ହେଇ ଯାଇଛୁ ସବୁ ଖାଇଦବୁ ମୋର।
ସବୁ ଖାଇଦେବି କିଛି ଖାଇନଥାନ୍ତି ମୁଁ ଖାଲି ଯାଇଥାନ୍ତି ବୁଲିିବାଲିକି ପଳେଇ ଆସିଥାନ୍ତି ତୁ ମତେ ଏମିତି
ଆଉ ବାହାଘର ସବୁ ବାହାଘର ଡାକିଛନ୍ତି ଆମ ଏଠିରେ ବାହାଘର ଯୋଉଟା ଅଛି?
ହୁଁ ନା ନା।
ନହେଲେ ଆମ ଘରକୁ ପଳେଇ ଆସ ଆମେ ପିକନିକ କରିବୁ ଆମେ ଦି ଜଣ ବସିକି ଆମ ଘରେ ଆମ ଘର ଛାତ ଉପରକୁ ପଳେଇ ଯିବ ଆମେ ଦି ଜଣ ପରଟା ତିଆରି କରିବୁ ଆଉ ଚିକେନ ତରକାରୀ ତାପରେ ଆମେ ଭେଜ ବିରିୟାନୀ, ପନିର ଭଜା ଆଉ ରା ଶାନ୍ତି ରେ ଖାଇବୁ ଆଡୁ ଆଡୁ ପରଟା ଏ ସବୁ ପିକ୍ନିକ୍ କରିବା ଆମେ ଦି ଜଣ ଛାତ ଛାତ ଉପରେ ବସିକି ମଜା ଆସିବ ପଳେଇ ଆସ ଜଲ୍ଦି ପଳେଇ ଆସ।
ଭୂ ଭୂତ ବି ଆସିବ ଆମ ସହିତ ଖାଇବ।
ହଁ ଏବେ ଭୁତୁଣୀ ଆସିବ ତା ତାର ବି ଦି ତିନିଟା ବରା ତାକୁ ବି ଦେଇଦେବେ, ଆମ ସାଙ୍ଗରେ ବସ ଯିବ ଆମେ ଦିଟ ରୁ ତିନିଟା ଚାରିଟା ହେଇଯିବେ ଭୁତୁଣୀ ସହିତ।
ହଁ ଭଲ ନା ଆଉ।
ହୁଁ। ଆଉ ତୁ ନହେଲେ ଭୁତୁଣୀ ଦେଇ ପରଟା ଖାଇଦବୁ।
ନା ନା
ତୁ ସବୁ ଖାଇଦେବି ନହଲେ ଭୁତୁଣୀ ପରଟା ଖାଇଦବୁ ସିଏ ତୋତେ ଏ ମିତିଆ ବାଟେଇବ। ଉଁ ହୁଁ।
ହୁଁ।
ହୁଁ
ତୋର ଖାଇବି ତୁ ଛାନିଆ ହନା।
ମୁଁ ତୋ ତୁ ମୋର ଖାଇଦେବୁ ମୁଁ କଣ ଖାଇବି? ଅଧିକ ଅଧିକ ପରଟାବନିବୁ ତୁ।
ହଁ।
ଏ ତ ମୁଁ ପିକନିକ କାହିଁକି କରିବି?
ହ।
ତୁ ସବୁ ଜିନିଷ କୁୁରକୁରି ଚକଲେଟ ସବୁ ନେଇକି ଆସିବୁ। ମୁଁ କହିଦେଇଛୁ ଆ ଆଉ କୁଠାରୁ
ହଁ ମୁଁ ସବୁ ନେଇଯିବି।
ଆଉ ନୂଆ ନୂଆ ଡ୍ରେସ୍ ଆ ଆମ ଘରକୁ ଆସିବୁ ମୋ ପାଇଁ ନୂଆ ନୂଆ ଦୁ ଚାରିଟା ଡ୍ରେସ କିଣିକି ନେଇି ପଳେଇ ଆସିବୁ।
ଦି ଚାରିଟା କଣ ପାଇଁ ନେଇଯିବି ଗୋଟେ ବ୍ୟାଗ ପୂୁରେ ଇକି।
ହଁ ଗୋଟେ ବ୍ୟାଗ ରେ ପୁରଇକି ନେଇକି ପଳା ଆସିବୁ ମେଞ୍ଚେ ଡ୍ରେସ।
ମୋ ଜନ୍ମଦିନରେ ଗିଫ୍ଟି କରିବୁ। ହୁଁ।
ହ ହୁଁ
ହଁ ଆ ଆମର ଗୋଟେ ଗୋଟେ ସାଙ୍ଗ ଅଛି ତାର ଜନ୍ମଦିନରେ କଣ ଗିଫ୍ଟି କରିବୁ?
ତାର କେବେ ଅଛି?
ତାର କା ପହର ଦିନ ଅଛି ନା?
ପହର ଦିନ ଅଛି ଦେଖିବା କଣ ଗଟେ ଦେଇଦ ଆଉ ଦେଖିବା କଣ ଗୋଟେ ଦେଇଦବ ଆଉ।
ହୁଁ।
ହୁଁ
ମୋ ଜନ୍ମଦିନରେ ତୁ କଣ ଦେଇଥିଲୁ ଟିକେ କହିଲୁ?
ମୁଁ ତୋତେ
ମୋ ଜନ୍ମଦିନ ଯୋଉଦିନ ଥିଲା ତୁ ଗୋଟେ ସପ୍ତାହ ପରେ ଯାଇକି ମୋେ ଜନ୍ମଦିନ ଗିଫ୍ଟି ଦେଲୁ। ତୋର ଜନ୍ମଦିନ ଯୋଉଦିନ ମୁଁ ତୋ ଜନ୍ମ ହଁ ମୁଁ ତୋର ଜନ୍ମଦିନରେ ତ ଦଶ ଦିନ ପରେ ଯାଇକି ତତେ ଗିଫ୍ଟ ଦେଲି।
ତୁ ଦଶ ଦିନ ପରେ ଦେଲେ ମୁଁ ଗୋଟେ ସପ୍ତାହ ପରେ ଦେଲି କଣ ହେଇଗଲା ଏଥର ମୁଁ ମାସେ ପରେଦେବି ତୁ ଦିମାସ ପରେ ଦେବୁ ହେଇଗଲା ଆଉ କଣ।
ତୁ ଜମା ହଁସ ନା ମତେ ଭୁତୁଣି ଭଳିଆ ହସ ଲାଗୁଛି ତୋର।
ହଁ ହ ହ ହ। ଆମ ଘରୁ
ହସିଲେ ମତେ ଡର।
ଗୋଟେ ଛୁଆଟେ ପଢେଇଆ ଅ ଏଇୁନ ଆଉଗୋଟେ କୁ ଗୋଟେ ଛୁଆଟ ପଢେଇବା ପାଇଁ ଚି ଏଁ
ହୁଁ।
ସେ ପୂରା ଭୂତ ଭଳିଆ ହେଇକି ଆସିକି।
ହୁଁ ହୁଁ ହୁଁ ହୁଁ।
ତା ଚୁଟି ପୁରା ଦେଖିବୁ ସେ ତତେ ଖାଇବ ବୋଲିକି ହଁ।
ହୁଁ। ଆଉ।
ମୁଁ ଡ୍ରେସ ଦେଖୁଚି। ସେମିତି କ ତିଆରି କରିବି କଦେଇବୁ ତୁ ସେମିତି ମତେ ତିଆରି କରି କୁରା ଦେବୁ।
ହଁ-ହଁ ତୁ ଦେଖା-ଦେଖା ତୁ ଡ୍ରେସ ସବୁ ଫଟୋ ପ ଠେଇଦେ ମୁଁ ଦେଖିବି କୋଉ ଡ୍ରେସ ତିଆରି କରିବି। ଆଇ ତୁ ଆଜି ଶୋଇନୁ କି ତୁ ଆଜି ବସିଛୁ।
ଥା ହେଇ ଯାଏ ତାପରେ ଶୋଇବି ଆଉ।
ହଁ ଭଲ କଥା କଲୁ ନହେଲେ ତୁ ଶୋଇବା ଶୋଇକି ଉଠିଲେ ପରେ ତୁୁୁ ଭୁ ତୁଣି ବନି ଯାଇଛୁ।
ହଁ ପା ତୁ ଦେଖିକି ଡରି ଯିବୁ ଯେହେତୁ ସେଇଥିପାଇଁ ମୁଁ ଶୋଇନି।
କାହିଁକି ତୁ କଣ କହିବୁ କ ନା ହଁ କଣ ହେଲା କାହିଁକି ଫୋନ କରିଚ। ମୁଁ ଏବେ କଥା ହେଇପାରିବିନି ଫୋନ ରଖିଦିଅ। ଏମିତି କହିବୁ ଫୁ ମୁଁ ରାଗିଯିବି ମୁଁ ଜମା ବି କଥା ହେବିନି।
ହଁ ଭୋଜି କଣ ହୋଉଛି
ହୁଁ ମୁଁ ଯେମିତି ଜାଣିଛିି ତୁ ସେମିତିଆ କଥା ହେବୁ ଆଉ କଣ। ଆଉ କଣ ଖାଇ
ଭଲରେ ବିରିୟାନୀ।
ତୁ କଣ ଖାଇଥିଲୁ।
କଣ ଖାଇଛୁ।
ମୁଁ ଖାଇଥିଲି ପଖାଳ ଭାତ ଆଳୁ ଚଖା ଟମାଟର ଚଟନି। ଆଉ-ଆଉ ମୋ ପିଇସୀ ଆଜି ବିରିୟାନୀ ଦେଇଚନ୍ତି, ସେ ବିରିୟାନୀ ଖାଇବି ମୁଁ ଖାଇନି ଟିକେ ପଖାଳ ଭାତ ଥିଲା ପାଖାଳ ଭାତ। ଯାଇକି ସାଙ୍ଗମାନଙ୍କ ସହିତ ଗୁଚୁପୁ ସବୁ ଖାଇକି ଆସିଲି ମତେ ଆଉ ଖାଇବାକୁ ମନ ଲାଗିଲାନି। ଦେଖିବି ବିରିୟାନୀ ଖାଇଦେବି, ବିରିୟାନୀ ଖାଇଲେ ବହୁତ ମନ ଲାଗେ।
ବିରିୟାନୀ ଖାଇବା ପାଇଁ ଭୋକ ଥାଏ, ବିରିୟାନୀ ଖାଇବା ଭୋକ ଅଛି ନା।
ବହୁତ ମନ ଲା ହଁ ବିରିୟାନୀ ଖାଇବା ପାଇଁ ବହୁତ ଭୋକ ଅଛି। ତୁ କଣ ଖାଇଥିଲୁ କହନି ଆଜି?
ମାମା ମୁଁ ପା ଆଜି ବିରିୟାନୀ ଖାଇଚି।
କାଁଇ କୋଉଠି କିଏ ନେଇକି ଆସିଥିଲା?
ଆମର ରୋଷଇ ହେ
କିଏ ନେଇକି ଆସିଥିଲା ତୁ କାହିଁକି କ୍ରି ଖାଇଥିଲୁ କଣ ପାଇଁ ଖାଇଥିଲୁ ମତେ ନ ଦେଇକି କାହିଁକି ଖାଇଲୁ? କହ।
ମୁଁ କହିନି ଖାଇଦେଇକି ମୋତେ ଆଜି ଛାଡିକି ପଳେଇଲୁ ସେଥିପାଇଁ ମୁଁ ଖାଇଦେଲି।
ହଁ ସି ତ ଛାଡିକି ଯାଇଥିଲୁ ମତେ ବହୁତ ମଜା ଆସିଲା, ମୁଁ ଆସିକିଲି ପାଣି ପିଇଲି ପାଣି ପିଇକି ଖାଇଲି ଖାଇଲା ପରେ ଗାଧେଇଲି।
ହୁଁ ମୁଁ ଶା
ତୁ ଗାଧେଇ ସାରିଲୁଣୁ?
ମୋ କଥା ଶୁଣୁ।
ହଁ ମୁଁ ଶୁଣୁଛି।
ମୁଁ କହିଲି ସାରାରା ଉପ ଗୋଲ କୁର୍ତି କରି ବିି ନା କ ମୁଁ କହିଲି ମୁ ସରାରା ଉପରେ ଜାଣିପାରୁନି।
ତୁ କଟା କୁର୍ତ୍ତି କର ଆଉ ଏ କଥା ତିନି ଥର ରିପିଟ କରିଦେଲୁଣୁ।
ହଁ।
ସେ କଟା କୁର୍ତ୍ତି କର ଭଲ ଲାଗିବ।
ତୁ ଚଲଉନୁ।